ହ୍ୟାଲୋ।
ହଁ ମ୍ୟାଡ଼ମ୍ ନମସ୍କାର।
ମ୍ୟାଡାମ ନମସ୍କାର କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ନା ଭଲ ଅଛି ଆଉ ଘରେ ବି ସବେ ଭଲ ଅଛନ୍ତି ନା ଆଉ ଆପଣଙ୍କର?
ହଁ ସମସ୍ତେ ତ ଭଲ ଅଛନ୍ତି ଛୁଆଙ୍କର ଏବେ ଛୁଟି ଅଛି। ମଜା ଅଧିକ ଟିକେ ଚାଲିଛି ଆଉ।
ହଁ ସେ ତା ଟ୍ରେ ପୁଣି ଖରା ଖରା ଖରାପ କେମିତି ହଉଛି ସିଆଡେ?
ଖରା ଆଜ୍ଞା ବହୁତ ବହୁତ ମାନେ ଆପଣଙ୍କର ଏସି ତୋଟା ଟାଲି ବନ୍ଦ ନ ହଉନି। ଯଦି ବନ୍ଦ ନହବ କେତେବେଳେ ବ୍ଲାଷ୍ଟ କରିବ ସିଏ ବି ଆଉ ଗୋଟେ କେସ୍। ସେଥିପାଇଁ କି ମଝି ରେ ଟିକେ ବନ୍ଦ କରିକି ମାନେ ବାହାରକୁ ବାହାରି ହଉନି। ସକାଳ ଛଅଟା ରୁ ଖରା। ଆମ ଘରଟା ବି ଯୋଉ ଡିରେକ୍ସନରେ ଛଅଟ ରୁ ଖରା ବାହାରିଲା ମାତ୍ରେ ପୁରା ଖରା ଆସିକି ଆମ ଘର ଭିତ
ଭିତରେ ହଁ ମ୍ୟାମ ସତ କଥା।
କବାଟ ଝରକା ତାତିଗଲେ ତମର ଫ୍ୟାନ ଫ୍ୟାନ ପବନ କଣ କରିବ ଆଉ?
ବିଲକୁଲ କାମ ଦଉନି ମ୍ୟାମ ହଁ ବିଲରୁ ଆସି ରହି ହଉନି।
ହୁଁ।
ଆଉ ଆଜି ଜଳକିଆ କଣ କରିଥିଲେ?
ଜଳଖିଆ ଆଜ୍ଞା ସବୁଦିନ ଆମର ସେଇ ପ୍ରାୟ ପ୍ରାୟତ ଆମର ଇଟଲିି ଦୋସା। ଆଉ ସୁଜି ଉପମା ଚୂଡା ପୋହା ଏଇଟା ହିଁ କମନ ରହେ।
ହଁ ଆମର ଦିନେ ହଁ। ଆଜି ତ ଆମର ଏକାଦଶୀ ଅଛି ମୋ ଆଉ ମୋ ଶାଶୁର। ତ ଯେ ମେ ଏକାଦଶି କରି ଶାଶୂ ବୋହୂ ଦିଇଜଣ ମୁଁ ଉପମା କଲି ଆଉ ସେ ତ ତାଙ୍କ ପାଇଁ ଟିକେ ମୁଗସିିଝାଇ ମୁଗସିଝା ତାଙ୍କର ବହୁତ ପସନ୍ଦ।
ମୁଗ ସିଝା?
ହଁ ଆଉ ଝିଅ ଆଉ ବାପାଙ୍କ ପାଇଁ ଟିକେ ରାନ୍ଧିଦେଲି।
ହୁଁ ଆଉ ଯୋଉ ଯୋଉ ମୁଗ ସିଝା ଟା ଆପଣ କହିଲେ ସେ ଯୋଉ ମୁଗ ଟା କରିକି ସିଝେଇକି ଖାଆନ୍ତି ନା ଡାଇରେକ୍ଟ ମୁଗଟା ଖାଲି ସିଝେଇ ଦିଅନ୍ତି?
ଗୋଟା ମୁଗ ସିଝାନ୍ତି ନା
ଆଜ୍ଞା?
ଗୋ ଗୋଟା ମୁଗ ଗୋଟା ମୁଗ ସିଝାନ୍ତି, ନା ବତୁରେଇବେ ନାଇଁ ଧୋଇକି ଦେଇଦେବେ ନା ଧୋଇକି ଦେଇଦେବେ, ଜଷ୍ଟ ହଁ ଗ୍ରୀନ୍ ମୁଗ। କଞ୍ଚାମୁଗ ଆସେନି ହଁ? ସେ ସେଥିରେ ମୁଗ ସିଝା କଲେ ବହୁତ ଟେଷ୍ଟ ଲାଗେ। ସେଥିରେ ଟିକେ ଟିକେ ଜଷ୍ଟ ଲୁଣ ଦେଇଦେବେ, ଆଉ ଆଉ ଚିନି ଦେଇକି ସିଝେଇ ଦେବେ, ସରି ଲୁଣ ଦେଇକି ସିଝେଇ ଦେବେ ପୁରା ସିଝି ଯାଇଥିବ ତାପରେ ଚିନି ଦେବେ ନଡିଆ କୋରା କଦଳୀ ଦେଇ ଆଉ ଯଦି ଡ୍ରାଏ ଫ୍ରୁଟ ଯଦି ଥିବ କିଛି ଦେଇଦେବେ ବି ଭଲ ଲାଗିବ।
ହୁଁ ହୁଁ। ଡ୍ରାଇ ଫ୍ରୁଟ ର ଦେବି ଆପଣ ସିଝେଇଲା ପରେ ନା ସି ତା
ସି ସିଯେ ପୁରା ସିଝିଗଲା ପରେ ମ୍ୟାମ୍ ତାପରେ ଆଗରୁ ତ ଲୁଣ ଦେଇକି ସିଝେଇଥିବେ, ତାପରେ ଟ ସିଝିଯିବ ସିଝି ଗଲା ପରେ ତାପରେ ଅ ଓହ୍ଲେଇକି ଚିନି ଦେଇଦେବେ ତାପରେ କିଛି ଡ୍ରାଏ ଫ୍ରୁଟସ ଥିବ ଦେଇଦେବେ। ଅ କେହି ବି କ୍ଷୀର ବି ଦିଅନ୍ତି, ଯିଏ ବୁଝିଲା।
ହୁଁ ହୁଁ।
ଆଉ ଆଉ ଯୋଉମାନେ କ୍ଷୀର ପସନ୍ଦ କରନ୍ତିନି ଦିଅନ୍ତିନି ଆଉ ବହୁତ ଟେଷ୍ଟ ଲାଗେ। ଉପାସ ଉପାସ ବ୍ରତରେ ବଢିଆ ଖାଇ ହୁଏ, ସେଟା ଆଉ ଦେହ ପାଇଁ ବି ବହୁତ ହେଲ୍ଦି।
ଯଦି ଆପଣ ଆଜି ଏଇଟା କରିଛନ୍ତି ମତେ ଟିକେ ଫଟୋ ପଠେଇବେ। କରିକି କମ୍ପ୍ଟ କରିକି ଗିନା ସହକାରେ ସେ ଫଟୋଟା ପଠେଇବେ।
ଆଚ୍ଛା ହଁ ମ୍ୟାମ ହଁ ପଠେଇଦବି ମ୍ୟାମ୍।
ତାପରେ ମୁଁ କିନ୍ତୁ ମୁଗ ଟାକୁ କଣ କରେ ଯୋଉ ଗ୍ରୀନ୍ ମୁଗ କଥା କହୁଛି। ମୁଗ ଟାକୁ କଣ କରେ କହିଲେ ମୁଗଟାକୁ ମାନେ କର ଆଜି ରାତିରେ କାଲି ରାତିରୁ ବତୁରେଇ ଦେଇଛି ଠିକ ଅଛି। ବତୁରେଇ ଦେଇଛି ସଖଳୁ ଯୋଉ ଛଣା ଯୋଉ ଛଣ ରେ ଆମର ସବୁ ଚାଉଳ ଛଣା ହୁଏ ଇଏ ହୁଏ ବୁଝିଗଲା ବଡ ଛଣା, ସେ ଛଣାରେ ତାକୁ ଛାଣିଦେଲି ଗୋଟେ ଗିନା ଉପରେ ରଖିଦେଲି ତାକୁ ଘୋଡେଇ ଦେଲି ନର୍ମାଲ। ତ ଗରମ ଏବେ ଅଛି, ତା ଦେହ ପୁଣି ଚୁଲି ପାଖରେ ମୁଁ ରଖିଦିଏ, କାରଣ ଚୁ ଚୁଲି ମାନେ ଆମର ଗ୍ୟାସ୍ ଚୁଲା ଯୋଉମ। ହେଲା ଗ୍ୟାସ ତୁଲା ପାଖେ ରଖିଦିଏ ରଖିଦିଏ ସେ ଗ୍ୟାସ ଗରମ ଟା ବି ବାଜିଲା ତ ରଖିଦେଲି ମାନେ ସେରେ ପୁଣି ଆଉ ଟିକେ ପାଣି ଦେଇଦେଲି ଠିକ ଅଛି। ରଖିଦେଲି। ତା ପରଦିନ ଦେଖିବେ ମ୍ୟାଡମ୍ ବିଶ୍ଵାସ କରିବେନି ଏତି କି ଲମ୍ବା ଲମ୍ବା ଗଜା ହେଇଯାଇଥିବ।
ହଁ।
ହଁ। ତାକୁ ବାହାର କରିବେ ଅ ସେ ଛଣାରୁ ଆସ୍ତେ ଆସ୍ତେ ଆସ୍ତେ କି ତଳ ଗୁଡାକ ଟିକେ ରହିଯିବ ତାକୁ ବାହାର କରିବେ। ତାକୁ ଆପଣ ଟିକେ ସେ କଳା ଲୁଣ ଟିକେ ବ୍ଲାକ୍ ପିପର ଅ ଟିକେ ଲେମ୍ବୁ ଟିକେ ଚିପୁଡିକି ଡାଇରେକ୍ଟ ଖାଇ ପାରିବେ। ପିଆଜ ଫିଆଜ ପକେଇକି। ଖାଇପାରିବେ। ଯଦି ସେମିତି ନ ଖାଇବାକୁ ଆମ ଇଚ୍ଛା ହେଲାନି, ଆପଣ ତାକୁ କଣ କରିବେ ନା, ଆ ଇଏ ଆମର ପିଆଜ ଟିକେ କୁଞ୍ଚୁ କୁଞ୍ଚ୍ କି କାଟିଦେବେ ଆ ତାକୁ ଜାରିଦେବେ। ଅଦା ରସୁଣ ବଟା ଟିକେ ଦେଇଦେବେ। ଆଉ ସେଇ ମୁଗ ଆଉ ଛୋଟ ଛୋଟ ଆଳୁ ପ ତଳା ଆଳୁ କରିକି ଆପଣ ତାକୁ ତରକାରୀ କରିବେ। ସିଏ ଯୋଉ ଟେଷ୍ଟି ଲାଗେ, ବଢିଆ ଟେଷ୍ଟି ଲାଗେ।
କଣ ମସ୍ ଲା ଦେଇକି କରନ୍ତି ତରକାରୀ ଟା।
ହଁ ମସଲା ଦେଇ କରିବେ, ଅଳ୍ପ ମସଲା ମୁଁ ତ ସବୁ ଅଳ୍ପ ମସଲା ହିଁ ଦିଏ। ମାନେ ମସଲାକୁ ଯେମ୍ ମାନେ ବେଶୀ ମସଲା ଉପରେ ଡିପେଡେନ୍ସି ମୋର ନାହିଁ। ଅଛି ମାନେ ମସଲା ମୁଁ ଦିଏ, ମୁଁ ମନା କରୁନି ମସଲା ୟୁଜ୍ କରେ। କିନ୍ତୁ ବହୁତ୍ କମ୍ ମସଲା। ବେଶୀ ବି ପଡିବନି ଆଉ ତମ ଦେହକୁ କାରଣ ଅଧିକ ମସଲା ଦେଲେ ମ୍ୟାଡାମ କଣ ନା ଆପଣ ଯାହାବି ହେଲେ ଇଏ କରିବେ। ତେଲ ଟିକେ ଅଧିକ ପକେଇବେ। ତେଲ ଟିକେ ଅଧିକ ପକେଇବେ। ତେଲକୁ ମୁଁ ଗୋ ଗୋଟେ ସ୍ପୁନ୍ ବି ତେଲ ମୁଁ ୟୁଜ୍ କରେନି, ହାଫ୍ ସ୍ପୁନ୍। ହାଫ୍ ଟେବଲ୍ ସ୍ପୁନ୍ ତେଲ ମୁଁ ୟୁଜ୍ କରେ।
ଆଚ୍ଛା।
ହେଲା, ଗୋଟେ ପ୍ୟାକେଟ ହଁ ହଁ। ଗୋଟେ ପ୍ୟାକେତ ତେଲ ମୋର ମାସକୁ ଯାଏ। ହେଲା। ଗୋ, ହଁ ସେଇ ଅନୁସାରେ ମୁଁ ତେଲକୁ ୟୁଜ୍ କରେ।
ବଢିଆ ମ୍ୟାମ୍। ଘରେ ସମସ୍ତେ ପରିବାର ସମସ୍ତେ ଖାଆନ୍ତି ତ ସମସ୍ତେ?
ହଁ ସମସ୍ତେ ଖାଆନ୍ତି। ହବ ଭଲ କରିପାରି ଆପଣ ବିନା ତେଲରେ ବି ଫୁଟଣ ଟିକେ ତେଲକୁ ଫୁ ଟଣ ଟିକେ ଭଲ କି ଖରଡି ସବୁ ଜିନିଷ କିନ୍ତୁ ସିମ୍ ରେ ଧର୍ଯ୍ୟ ଧରିକି ରୋଷେଇ ଟିକେ କରିବାକୁ ପଡିବ।
ହଁ।
ଭଲ କି ତାକୁ ପିଆଜଟାକୁ ଭଲ କି ଖରଡିବେ ସେଇଥିରେ, ତେଲ ନ ପକାଅ ତେଲ ନ ପକାଅ ଖରଡିବେ, ପିଆଜ ପୁରା ବ୍ରାଉନ ହବ ହେଲା। ପିଲା ପିଆଜ ପୁରା ବ୍ରାଉନ ହବ ବ୍ରାଉନ ହେଇସାରିଲା ପରେ, ଆପଣ ଶାଗ ହଉ ଆପଣଙ୍କର ଭ ତ ସନ୍ତୁଳା ହଉ କରନ୍ତୁ, ଆପଣଙ୍କୁ ଜଣା ବି ପଡିବନି ଯେ ଆପଣ ତେଲ ପକେଇବେ ପକେଇ ନାହାନ୍ତି ବୋଲି।
ଆଚ୍ଛା। ମୁଁ ଥରେ ମୁଁ ଟ୍ରାଏ କରିବି ମ୍ୟାମ୍। ହଁ। ମୋର ଟିକେ ତେଲ ହେଇଯାଏ, ଖା ହଁ। ଖାନାରେ ଯେ ଯେମିତି ଟିକେ ମୋର୍ ତେଲ ହେଇଯାଉଚି ଯେମିତି ହେଲେ ବି, ମୁଁ ଟ୍ରାଏ କରିବି।
ହଁ ଆପଣ ମାସକୁ କେତେଟା ତେଲ ପକେଟ୍ଟ୍ ଯାଉଚି ଆପଣଙ୍କର?
ଆମର ଚାରି ରୁ ପାଞ୍ଚ ପକେଟ୍ ମଝିରେ
ନାଇଁ। ଆଉ ଗୋଟେ ମାସ ଚେଷ୍ଟା କରନ୍ତୁ ମୁଁ ମନେକର ପାଞ୍ଚ ପ୍ୟାକେଟ ଯାଉଚି ହେଲା। ଚେଷ୍ଟା କରନ୍ତୁ ଗୋଟେ ପ୍ୟାକେଟ୍ ଏ ମାସରେ ରିଡ୍ୟୁସ୍ କରିବି। କରିବି କେମିତି କରିବି ସେଇଟା ଆପଣଙ୍କଠୁ ଭଲ ମେଜରମେଣ୍ଟ କେହି କରିପାରିବେନି।
ହଁ।
ତାପର ମାସ ଆଉ ଗୋଟେ ପ୍ୟାକେଟ ରିଡ୍ୟୁସ କରିବି। ଏମତି କରି କରିିକି କରି କରିିକି ଦେଖନ୍ତୁ ହେଇଯିବ କିନ୍ତୁ ହଁ ଅ ଯଦି ଆପଣ ଟାଇମ ଟିକେ ରୋଷେଇକୁ ଦେଇବେ ତାହେଲେ ଆପଣ ପରଫେକ୍ଟଲି କରିପାରିବେ କି ଛି ବିନା ତେଲରେ ଆଉ ଘରେ ସମସ୍ତଙ୍କୁ ସଖାଳେ ଖାଲି ପେଟରେ ଛୁଆ ତ ଖାଇବେନି ଛାଡ। ରସୁଣ ଗୋଟିଏ ଖୁଲା ଉଷୁମ ପାଣି ସମସ୍ତଙ୍କୁ ଦିଅନ୍ତୁ କିଛି କୋଲେଷ୍ଟ୍ରୋଲର ପ୍ରବ୍ଲେମ ବି ହବନି।
ଆଚ୍ଛା ମାନେ କୋଲେଷ୍ଟ୍ରୋଲ ପ୍ରୋବ୍ଲେମ ପାଇଁ କଞ୍ଚା କଚା ରସୁଣ ନଉଛନ୍ତି ନା?
କଞ୍ଚା ରସୁଣ ରସୁଣ ଚୋପା ଛଡେଇଦେବେ। ମନେକର ଘରେ ଆପଣଙ୍କ ପାଞ୍ଚ ଜଣ ମେମ୍ବର ଅଛନ୍ତି। ଠିକ ଅଛି ପାଞ୍ଚ ଜଣ ମେମ୍ବର ଅଛନ୍ତି ପାଞ୍ଚଟା ଖୁଲା କରିଦେବେ ଯେମିତି ଟାବଲେଟ୍ ସ ଖାଳୁ ଉଠିକି ଗ୍ୟାସ୍ ମେଡିସିନ ସମେସ୍ତେ ଖାଉଚନ୍ତି ସେମତି ପାଞ୍ଚଟି ଅ ରସୁଣ ଗୋଟିଏ ଗୋଟେ ଚୋ ଭଲକି ଚୋବେଇବ ରାଗ ଲାଗୁଥିବ ଆଖିରୁ ନାକୁରୁ ପାଣ ପ-ପାଣି ବୋହୁଥିବ। କିନ୍ତୁ ଛାଡିବ ନାହିଁ ଚୋବେଇ ଚାଲିଥିବ ପ୍ରପରଲି ଚୋବେଇବ ପାଣି ପିଇବ। ଉଷୁମ ପାଣି ଚିପ୍ ଚିପ୍ କରିକି ପିଇବ।
ଭଲ ମ୍ୟାମ ବଢିଆ ଜିନିଷ୍
ଉଷୁମ ହଁ ଉଷୁମ ପାଣି ସିପ୍ ଚିପ୍ କରିକି ପିଇବେ।
ମୁଁ ଏ ବ୍ରସ କରିସାରିଲା ପରେ ଖାଲି ଖାଲି ଉଷୁମ ପାଣି ପିଏ। କେବେ ଏମ୍ ଅ ହଁ। ମାନେ ମୋର ଟିକେ ସବୁବେଳେ ଟିକେ ଗ୍ୟାସ୍ ପ୍ରୋବ୍ଲେମ ହୁଏ ତ ସେଥିପାଇଁ ସକାଳୁ ଥରେ ଆଉ ସନ୍ଧ୍ୟାରେ ଥରେ ଉଷୁମ ପାଣି ପିଏ।
ହଁ।
ତାପରେ ଏବେ ଟିକେ ମୋର ଉ ଦେହ ଟା ଟିକେ ଭଲ ହେଇଚି। ଆଗୁରୁ ବହୁତ ଏମିତି ପ୍ରୋବ୍ଲେମ ହୁଏ ହୁଁ।
ଦି ଆପଣଙ୍କର ରହୁଚି ଗ୍ୟାସ୍ ଦୋଷ ଠିକ୍ ଅଛି ଗ୍ୟାସ୍ ଟାବେଲେଟ୍ ଉପରେ ଡିପେଣ୍ଡେଣ୍ଟ ହବାକୁ ଚାହୁଁନାହାନ୍ତି। ଠିକ୍ ଅଛି ରାତିରୁୁ ଗୋଟେ ଗ୍ଲାସ ରେ ଜିରା ପକେଇକି ଗ୍ଲାସ ପାଣି ରଖି ଦେଇଥିବେ ଘୋଡେଇକି।
ଘୋଡ଼େଇକି ହଁ।
ହଁ ସଖାଳୁ ସେଇ ଜିରା ପାଣିଟାକୁ ଆପଣ ଆଉ ଗ୍ଲାସ ପାଣି ଦେଇକି ଫୁଟେଇ ଦେବେ ହେଲା ନର୍ମାଲି ଆ ପଣ ତ ଚାହା କି ଇ କଫି କିଛି ତ ଗୋଟେ ତ ଆପଣଙ୍କର
ହଁ ବ୍ରସ ହଁ ବ୍ରସ
ହେଲା ତ ହଁ ସେଇ ଆଦତ କୁ ଛାଡି ଦିଅନ୍ତୁ ହେଲା ଛାଡି ଦିଅନ୍ତୁ ମାନେ ସଖାଳୁ ପିଇବା ଟା ଛାଡି ଦିଅନ୍ତୁ। ସେଇ ଯୋଉ ଜିରା ପାଣି ଟାକୁ କଲେ କପେ ତାକୁ ସିପ୍ ସିପ୍ କରିକି ପିଇବେ।
ହଁ ହଁ।
ଝାଡା ଆପଣଙ୍କ କ୍ଲିଅର ହେଇଯିବ ଆପଣଙ୍କର ଗ୍ୟାସ ଦୋଷ ବି ପଳେଇବ। ତାପରେ ଆପଣ ଚାହା ସହିତ ଖାଲି ଚାହା କାଇଁ ପିଇବେ? ଖାଲି ଚାହା ସହିତ ଟିକେ କଣ ଖାଇଦେବେ ଚାହା ଟିକେ ପିଇଦେବେ ଆଉ ଚାହା ରେ ଆପଣ ଯଦି ଅଦା, ଲବଙ୍ଗ ଡାଲଚିନି ପକେଇଦେବେ ଏଇତ ଆହୁରି ଗୋଟେ ହଡ୍ ଭର ହେଇଯିବ। ଆପଣଙ୍କ ପାଇଁ ଭଲ ହେଇଯିବ। ଖାଲି ଚାହା ଟା କାଇଁ ପିଇବେ।
ହୁଁ, ଅଦା ତ ନର୍ମାଲି ପକହେଇଛି। ପକା
ମ୍ୟାଡାମ ମତେ ଆଁ ଆମ ଗୋଟେ ଅଫିସରେ କଲ୍ ଆସୁଛି। ବୁଝିପାଇଲେ, ଆପଣଙ୍କୁ ଆଉ ଟିକ ଆଉ ଟିକେ ପରେ କଲ କଲେ ହବ?
ହଁ ମ୍ୟାମ୍ ହଁ, ଠିକ୍ ଅଛି। ଠିକ୍ ଅଛି।